ଆଣ୍ଟି ଗୁଡ଼ ଇଭିନିଂ।
ଭେରି ଗୁଡ ଇଭିନିଂ ଆଉ ତମ ଆଡେ ଲାଇନ ଅଛି ନା ବର୍ଷା ବର୍ଷା ହେଇନି ନା କଣ?
ଲାଇନି ସାଢେ ତିନିଟା ବେଳୁ ଗଲାଣି କସିକି ବର୍ଷା ଘଡ଼ଘଡ଼ି ଚଡଚଡ଼ି
ହୁଁ ଆମର ବି ସେଇ ଅବସ୍ଥା
ସବୁଆଡେ ଏମିତି ହଉଛି ଏପଡେ ଆଉ
ଏବେ ଏ ବର୍ଷ କି ଯୋଗ ଫାଇ ରଜ ଟା ଜମା ଭଲରେ କଟିଲାନି ଲାଇନ ର ଅସୁବିଧା ବର୍ଷା ଚଢକ ଲାଇଟ୍ ନଥିବା କୁ କିଛି ଗୋଟେ ଭଲରେ ରଜ ପାଳନ କରିହଲାଣିି ନା ମନ ଭାରି ଦୁଃଖ ହଁ। ଏ ଛୁଆ ମାନେ ବି ଯୋଉ ଗରମଙ୍କୁ ଜଣ ହଇରାଣ କରୁଛନ୍ତି। ତା ସାଙ୍ଗକୁ ତା ମାମା ଟା ଚିଡ଼ଚିଡା ହେଇଯାଉଛି। ଆଉ ମୁଁ ଆଉ ତାଙ୍କୁ ନାଁ ଜଗି ପାରୁଛି। ନା କଣ କରିପାରୁଛି ଯୋଉ ତ ବିଲ କାମ ବଷିକି କରୁଛି ଆଉ।
ହଁ ବା ଏ ଖରା ଗରମ ଗରମ ତା ସାଙ୍ଗକୁ ଲାଇନ ପଳଉଛି ନେଟୱାର୍କ ବି ତିନି ଦିନ ହେଲାଣି ଡାଉନ ଥିଲା।
ଆଉ ଆଜି ତମର କଣ ପ୍ଲାନିଂ ରୋଷେଇ?
ରୋଷେଇ ଆଜି ଆମର ବରା।
ମୋର ବି ଭାରି ପ୍ରିୟ ବରା ମଟର ତରକାରୀ ଘର ବରା। ଯୋଉ ଛଣା ଛଣି ଉପରେ ମାନେ ସାଧା ଉପରେ ମୋର ବରା ପିଆଜି, ପକୁଡି। ହେଲା କି, ଆଉ କାକରା ପିଠାଟି ବି ଭଲ ଲାଗେ ଖାଇବା ପାଇଁ। ଆମ କାକରା ଗଲେ ଆମ ଛୁଆ କଣ ବୋଉ ମାନ ସମସ୍ତେ ଭାରି ଖୁସି ହୁଅନ୍ତି? ମମେ କା- କାକରା ବହୁତ ଭଲ ବନାନ୍ତି। ଯେ ଆମ ସାନ ବୋହୂ ତ ସେ ନାହିଁ ସିଏ ବେଶୀ ଟିକେ ଭଲ ପାଏ। ସେଥିପାଇଁ ପର୍ବରେ ମୁଁ ସୁଜି ପିଠା ନାଁ ଧରିଲେନି। ଆଉ କଲେନି ଆସିବ ଆଉ ଆସିବାର ଅଛି ଏବେ, ଆସିଲେ କରିବି ଖାଇବ ସବୁ ଆଉ। ଆଉ?
ଆଉ କଣ କଣ ରଜ କେମିତି କଣ?
ରଜତ ଏଇଆ କହିଲି ବା କିଛି ପାଳନ ନାହିଁ କିଛି ନାହିଁ କାଲି ଉଁ ଆଇଁଷ ବାରିରେ ଆଇଁଷ ଟିକେ ଖିଆ ହେଲା ଆମ୍ବ ଖିଆ ହେଲା। ସରିଲା ଗରମ କୁ ଲାଇନ ନାଇଁ କୋଉ ନୁଆ ପିନ୍ଧା ହେଲା ନା ରଜ ପାଳନ କରାହେଲାକି କିଛି ରଜ ଫଜ ନାହିଁ କିଛି ଭଲ ଲାଗିଲାନି ଏ ବର୍ଷ ରଜ ଟା ପୁରା ଫିକା ପଡିଗଲା। ଗାଁ ରେ ଆଉ ଧୁମେହେରା ଉତ୍ସବ ଯେ ଏଇଗୁଡା ଟିକେ ଭଲ ପାଆନ୍ତିନି। ବାବୁ ଆମର ଏଇ ଉତ୍ସବ ଏଇ ଧୁମଧୋରାକ ଛୁଆଙ୍କୁ ଛାଡିବାକୁ ହେଇଟିକି ଭଲ ପାଆନ୍ତିନି। ଆଉ କି ଥିଲେ ଗେଷ୍ଟ୍ ନା ନା ଗେଷ୍ଟ ହିସାବରେ ଡାକିଥିଲେ ଛୁଆ ମାନେ ମୁଁ ଖୁସିରେ ତାଙ୍କୁ ଦେଇଦେଲି ପାନ ଖର୍ଚ୍ଚ।
ହେ ହେ ହଁ ହଁ।
ଅଁ ଆଉ ଇଏ ଆଉ ତାପରେ ଏ ବି ସମୟ ହିଁ ନାହିଁ ହଁ ଟିକେ ବୁଲି ଦେଇକି ପଳେଇ ଆସିଥାନ୍ତି, ସମୟ ହିଁ ମୋ ପାଖରେ ବିଲକୁଲ ନାହିଁ।
ଏଇ କାମ ଚକରେ ସମୟ ହଉନି ଆଉ।
ନାଇଁ କଁ କରିବି ଯା ଗଲା ମାନେ ତ ସାଙ୍ଗେ ସାଙ୍ଗେ ପଳେଇ ଆସି ହବନି ନା ସବୁଝିଅ ମାନେ ଯେ ସମସ୍ତେ ଖୁସି ହେବେ
ଥିଲା ସମ ସମସ୍ତଙ୍କ ପାଖରେ ସବୁ ପ୍ରକାର ସମୟ ଥିଲା ସବୁ ଏକାଠି ହେଇକି ଗୋଟେ ଖୁସି ମଜା ରଜ ଦୋଳି, ପିଠା, ପଣା
ଜ୍ଞାନ ନାଇଁ ବିଜ୍ଞାନ ଯେତିକି ଡେ ଆଗେଇଲା ଯେତିକି ଜିନିଷ ବାହାରିଲା ବରଂ କାମ ସେତିକି ଲେଟ୍ ହଉଚି ସେତବେଳେ ଆମର କଣ ଚୁଲିରେ ହଉଥିଲା, ଶିଳରେ ହଉଥିଲା ସେତେ ଶୀଘ୍ର ହଉଥିଲା ପ୍ଲାନିଂ ଅନୁସାରେ କାମ
ହଁ ହଁ ଟାଇମ ବଳୁଥିଲା ଏବେ ଏବେ ତ ଅଧିକ ଟାଇମ ମୋବାଇଲରେ ପଳଉ
ମୋବାଇଲ ଟା ସଂ ରକୁ ଯେତିକି ଭଲ ଆମକୁ ଡେଭଲପ ଦୁନିଆକୁ କଲା ସେତିକି ନଷ୍ଟ ହିଁ କରିଦଲା ଆମକୁ। ମୋବାଇଲ ଟା ଆମ ପାଇଁ ବହୁତ କ୍ଷତିକାରକ‌ ଲାଭ ହଉଚି କ୍ଷତି ବି ବହୁତ ହଉଚି। ଲାଭ ତୁଳନାର କ୍ଷତି ଅଧିକ ହଁ ଲାଭ ତୁଳନାର କ୍ଷତି ଅଧିକ। କାରଣ ହିଁ ଆମେ ସମସ୍ତେ ମୋବାଇଲ ପ୍ରତି ଧ୍ୟାନ ଦେଇକି ଘରର ସମସ୍ତ ମାନେ ଅବହେଳା କରୁଚେ ଛୁଆ ମାନଙ୍କୁ ଅବହେଳା କରୁଚେ ମୋବାଇଲ ଟା ଆମକୁ ବେଶୀ ସମୟ ନଷ୍ଟ କରୁଚି।
ମୁଁ ବି ହେଲେ ବି ମୁଁ ବି ମୋବାଇଲ ଟା ମୁଁ ନିଜେ କହୁଚି କିନ୍ତୁ ମୁଁ ବି ସେ ମୋବାଇଲ ଆ ମତେ ଲାଗୁଚି ମୋବାଇଲ ପ୍ରେମୀ। କଣ ଟିକେ ଦଉଚି ଦେଖିଦଜବି କିରେ ଆ ସେଇଟା ତ ସେଇଟା ହେଲା ଆଉ।
ଫେସବୁକ୍ ଇନଷ୍ଟାଗ୍ରାମ ଷ୍ଟୋରି ଆଜିକାଲି ସବୁ ଚାଲୁଚି। ଆଗରୁ ସବୁ ରଜରେ ବୁଲାବୁଲି ସାଙ୍ଗସାଥି ଭେଟ ହଁ ଆଜିକାଲି ସବୁ ମୋବାଇଲ ରେ ହ୍ଵାଟସଆପ ରେ ଦେଖିଦଉଛନ୍ତି।
ହୁଁ ତାପରେ ଆମର ଏବ ବର୍ଷ କଁ ହେଇଚି କି ଘରେ ବେଶୀ ଲୋକ କେହି ନାହାଁନ୍ତି ତ ଘରଟା ଫା ଙ୍କା ଲାଗୁଚି ଭଲ ଲାଗୁନି ରଜ ଟା ରଜ ଭଳିଆ ଲାଗୁନି ଆଉ କେହି ବି ବନ୍ଧୁବାନ୍ଧବ ସମସ୍ତଙ୍କ ଘରକୁ ଆସିଛନ୍ତି, ଆମର ଦେଖୁନୁ କାମ ଏତେ ଯେ ମୁଁ କାକୁ ବି ମାନେ ଆସ୍ଥା କିଏ ଥାଉକୁ ନଥାଉ ମୁଁ ମନାକଲିନି।
ଏ କାମକୁ ଟେନସନ ହବ ତାଙ୍କୁ ଟାଇମ ଦେଇ ହବନି ଆଉ କଣ ପାଇଁ
ହଁ ଗରମ ବି ହଉଚି ଜୋର।
ହଁ ଗରମ ହଉଚି ଲାଇନ ବି ରହୁନି ପଳଉଚି।
ହୁଁ ହୁଁ ହୁଁ।
କୋଉ ଆଡକୁ ହାଣ୍ଡେଲ କରିବୁ?
ହଁ ପା।
ଚିଡ୍ ଚିଡା ଲାଗିବ ସେମିତି ବେଶୀ। ଲାଇନ ଟା ରୁହନ୍ତା ଅଦି ଏତେ କିଛି
ତମ ଘରକୁ ତ ମନ ଭାରି ଦୁଃଖ କହୁଥିଲ ଆଉ ମୁଁ ଯି ଯିବ ଭାରି ମଝିରେ ସୁବିଧା ଦେଖିକି ଆଉ କଣ
ପରେ ଯେତେବେଳେ ସୁବିଧା ହବ ଯିବା କଣ କରିବା।
ହୁଁ ନାଇ ସେଥିପାଇଁ ମନ ଦୁଃଖ କରିବନି ଏ ବର୍ଷ ହଁ।
ଏମିତିରେ ରଜରେ ଯାଇକି ଏଠି କଣ କରିଥାନ୍ତ ଯେତେବେଳେ ହଁ ଯେତେବେଳେ ହେଲେ ଗଲେ
ହଁ ବାପା ବଉ ଟିକେ ଖୁସି ହେଇଥାନ୍ତେ ଆଉ। ଆ ବାପା ବୋଉଙ୍କୁ କହିବ ମନଦୁଖ କରିବେନି ଯାହା ଆ ସବୁ ଯୋଜନା କରିଥିଲେ ତମ ପାଇଁ ମୁଁ ପଳେଇବି ମତେ ସେ ସେଇ ସବୁ କରିକି ଛାଡିଦେବେ ଆଉ କ ସେଇୟା କହିଦବ ବୋଉଙ୍କୁ।
ତମକୁ ସେଇ ଟ୍ରିଟମେଣ୍ଟ ଦେଇଦେବେ ଅତିଥି ଚର୍ଚ୍ଚା ଆଉ।
ହଁ ହଁ ସେଇଆା କରିବେ ଆଉ।
କାଲି ତ ଆମର ଜଣେ ଷ୍ଟାପଙ୍କର ତାଙ୍କ ପୁଅର ଜନ୍ମଦିନ କହିଛନ୍ତି ଯେ ଦେଖିଆ କଣ ହଉଚି କାଲି ତ ଆଡେ ଡାକିଛନ୍ତି ଆମକୁ ଅଫିସରେ। ହଁ ପ୍ରଥମ ଜନ୍ମଦିନ ଆଉ କାଲି ତ ଆମକୁ ଇଆଡ଼େ ଡାକି ଛନ୍ତି ସିଆଡା ଅଫିସ ରେ ଯିବାକୁ ପଡିବ କୁଆଡେ କଣ ଦେଖିଆ ଟାଇମ୍ ଆଡେଜଷ୍ଟ କରିବା ଆଉ କଣ କରିବା।
ଅଫିସ କାମ ତ ଆଉ ଶୁଣିବି ଖୋଲିଲା ବେଳେ ସବୁ ହୁଏ ଆଉ। ଆଉ ଘରେ ରହିହବନି।
ଆଉ ନାଇଁ ବା ମୁଁ ଏ ବର୍ଷ କୁଆଡେ ହିଁ ଟିକେ ବି ଯାଇପାରୁନି ଯାହା ଟିକେ ବୁଲାବୁଲି କରିକି ପଳେଆସିଥିଲୁ। ଆଉ ଏଇନା କୁଆଡେ ଯାଇହବନି ଘରକୁ ଟିକେ ଯିଵି ମୋ ବଉ ଦେହ ଭଲ ନାହିଁ। ଟିକେ ଯାଇପାରୁନି ଦେଖିବା କେତେବେଳେ ସୁବିଧା ଦେଖିକି ଟିକେ ଯିବା ଆଉ। ତାପରେ ବି ଘରେ କେହି ନାହାନ୍ତି। ହଁ ଚାକିରିୀ ତାପରେ ଘରେ ବି ଛୋଟ ଛୁଆ ଦି ଜଣ। ବୋହୁ ଆଉ ଇଏ ତ କୁଆଡେ ଛା ତାଙ୍କୁ ବି ଭଲ ଲାଗିବନି ମୁଁ ଯୁଆଡେ ଗଲେ। ଆଉ ସମସ୍ତଙ୍କ ମନ କଥା ନେଇକି ଚଳିବାକୁ ପଡୁଛି ଆଉ ନିଜ ମନକୁ ଦବେଇ ଦେଇକରି ସମସ୍ତ ତ ମୁ ଗୋପବନ୍ଧୁ ପାଲିଟି ଯାଇଛି। ହଁ ମିଶୁ ମୋର ଦେହ ଏ ଦେଶ ମାଟିରେ ମୁଁ ଆମ ବୋହୁ କୁ ବି ସେଇଆ କହିଲି। ମିଶୁ ମୋର ଦେହ ଏ ଦେଶ ମାଟିରେ ଆମେ ଯେମିତି କହୁଥିଲୁ ଦେଶବାସୀ ଚଳି ଯାଆନ୍ତୁ ଘରଲୋକ ଘର ଲୋକ ଖୁସି ହେଲେ ସବୁ ଖୁସି।
ହଁ।
ହଁ କହିକି ମନ ଟାକୁ ବୁଝେଇଦବା କଥା ଆଉ କଣ କରିବା।
ତା ଗୋପବନ୍ଧୁଙ୍କ କଥା ଭାବିକି ମନଟା ବୁଝେଇ ଦେଇଛ ଆଉ।
ହଁ ଆଉ କଣ କରିବା ମନଟାକୁ ବୁଝେଇଦବା। ମୁଁ ବି ମୋ ନିଜକୁ ବୁଝେଇ ଦେଇଚି ହଁ ଯାହା ହଉ ଆଉ ଘର ପାଇଁ ତ୍ୟାଗ କରିଦବା ନିଜକୁ ଉତ୍ସର୍ଗ କରିଦବା ଆଉ ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହଉ ଏଇଟା କିଏ ପାଠରେ ସା ଟାରେ ଲେଖିଥିଲା ମୁଁ ତାକୁ ଦେଖିଲେ ଗୁଳି ମାରି ଦିଅନ୍ତି।
ହଁ ରିବଲ ବଲ୍ ରଖିଚ?
ନାଇଁ ମୋ ମନକୁ ଦୁର୍ବଳତା ଆମାନଙ୍କୁ କରିଦଉଛି ନା ସେ ବାଣୀ ଗୁରା ମନ ପଡିଯାଉଛି ନାଇଁ ଏଇଟା ଏମିତି ନ କଲେ ଭଲ ହବନି ନାଇଁରେ ସେଟା ସେମିତି ନ କଲେ ଭଲ କହିବେନି ଲୋ କ ଏ ବାଣୀ ଭାବି ଭାବି ନିଜକୁ ମାନେ ଉତ୍ସର୍ଗୀକୃତ କରିକି ନିଜ ଜୀବନ ପୁରା ଝଣ୍ଡବା। କଣ କରିବା ହୁଁ ହଁ। ଉଁ କଣ କରିବା ଆମ ଟାଇମ ଯଦି ପାସ୍ ହଉନି ଉ ଆମ ନା ତୁଣି ଅଛି ତାର ମୋର ଟିକେ ପା ଉଁ ଖେମଟା ଖେମଟି ହେଇକି ଟାଇମ ପାସ୍ କରିଦଉଛୁ ଆଉ।
ଆଜି ଆମର ଟିକେ ସ୍ପେଶିଆଲ ବରା ଗୁ ସ୍ପେଶିଆଲ ଗୁଗୁନି କଣ କହିଲ ଲାଇନ ନାହିଁ?
ଭାବୁଚି
ହୁଁ ତ ବତୁରେଇ ଦେଇଛି ଆଉ ଦେହ ସହିଲାନି ମମି ଆଉ ସମ୍ଭାଳି ପାଇଲେନି କହିଲେ ଦେ ନହେଲେ ମୁଁ ଛାତରେ ବାଟିଦିଏ। ଶିଳ ବଟା ବରା ଆଉ କୁ ହାତ ବଟା ମସଲା।
ହଁ ଆ ସେ ଆଜି ପୁରା ଜମିବ ଆଉ। ନାଇଁ ଆକ୍ଚୁଆଲି ଆମେ ସିନା ଏବେ ମାନେ କରୁଛେ ମେସିନରେ ସବୁ ଆକ୍ଚୁଆଲି ହାତବଟା ଜିନିଷର ଯୋଉ ସ୍ଵାଦ ଟା
ହାତର ଟେଷ୍ଟ ହଁ ସୁଆଦ
ହଁ ଚୁଲି ରୋଷେଇ ହାତ ବଟା ଜିନିଷ ହେଲେ କଣ କରାଯିବ ଏବେ ତ ଲୋକ ପୁଣି ସୁବି
ଆଉ କୋଉ ସମୟ ହୋଉଛି ଯେ ହାତ ବଟା ଇଏ ସିଏ କୁ କରିବୁ।
ହୁଁ ମଝିରେ ମ ଲୋକ ପୁରୁଣା ଟିକି ଖାଆନ୍ତି।
ହେଁ ହେଁ ସେତେବେଳୁ ଯୋଉ କୁଁ ଖାଦ୍ୟ ସେତେବେଳେ ମଣିଷ ସୁସ୍ଥ ରହୁଥିଲେ।
ହଁ। ଆ ସତ ସେଇୟା ନୁହେଁ ଆଉ କଣ ସେତେବେଳେ ଲୋକ ସୁସ୍ଥ ରହୁଥିଲେ ଅଧିକ ବର୍ଷ ବଞ୍ଚୁଥିଲେ। ଯେତିକି ଆମେ ରାସାୟନିକ ସାରଦିଆ ଖାଦ୍ୟ ଖାଉଛେ
ଥିଲା ତାଙ୍କ ଆୟୁଷ ଅନୁସାରେ ସେ ଯାଉଥିଲେ ଉ ଉପରକୁ ଏବେ ଆୟୁଷ ଥାଉ ଥାଉ ଚାଲି ଯାଉଛନ୍ତି।
ସବୁ କୃତ୍ରିମ ଉପାୟରେ ସବୁ ଅମଦାନୀ ହଉଛି। ଖାଉଛ ରୋଗ ବଢିବ ଆଉ ଆମେ ସେଇ ଅନୁସାରେ ପତନ ଘଟିବ ଆଉ କଣ କରିବା।
ହୁଁ ହୁଁ।
ଅହଃ। ଆଉ କଣ କରିବା ଜୀବନ ତ ଜିଇଁଚେ ମାନେ ନିଶ୍ଚିନ୍ତ ମରିବାକୁ ପଡ଼ିବ। ଆମର ମୁଁ ମତେ ତ ଗୋଟେ ମିନିଟ୍ ଛାଡୁନି ମୁଁ କଣ କରିବି ମୁଁ ଯୋଉ କଣରେ ଯାଇକି ନୁଚିଲେ ବି ସେ ଖୋଜି ଖୋଜିିକି ପହଞ୍ଚିବ। ମୋ ପାଖରେ। ପାଞ୍ଚ ବର୍ଷର ଛୋଟ ତୁ କଣ କରିଦବୁ ମୋ ସାଙ୍ଗରେ ବାଟିଲେ ମୁଁ ବାଟିବି ଲେଖିଲେ ମୁଁ ଲେଖିବି।
ହା ସେ କୁଆଡେ ଯିବ। ମମି ସବୁବେଳେ ମମି ଆଉ। ଜେଜେମା ଆଉ। ମୁଁ ତ ସେମିତି ଛୁଆବେେଳେ, ମୋ ଜେଜେମା ପଛେ ପଛେ ଗୋଡେଇଛି।
ହୁଁ। ହ ଆଙ୍କ କତ ସବୁବେଳେଇ ନାତୁଣ୍ଡି ତ ମୋ ପାଚଡ ଆଉ
ନାତୁଣି ଏଇନା ଜେଜେ ପାଖରେ।
ହଁ।
ରୁହନ୍ତି।
ସେ ପରା ମୋ ଜୀବନ। ସେ ମୋ ସାଙ୍ଗ, ତାକୁ ମୁଁ ସାଙ୍ଗ ଡାକେ ସେ ମତେ ବି ସାଙ୍ଗ ଡାକେ।
ରଜରେ ତ ବହେ ସଜବାଜ ହେଇଥିବ।
ହୁଁ ହୁଁ, ଆଉ ତାର ଆଗେ ନା ତାର ସବୁ ବର୍ଷ ତିନି ରଜକୁ ତିନିଟା ଡ୍ରେସ ଆଣେ, ଏ ବର୍ଷ, ଆଉ ଗରମରେ ଆଉ ଯାଇପାରିଲିନି। ଗୋଟେ ଡ୍ରେସ ତାର ହେଇଛି ତ, ସେଇଥିପାଇଁ ତା ମନ ଟିକେ ଦୁଃଖ ହେଇଛି ଆଉ ତାକୁ କହିଲି ରଜ ପରେ ତୋର ଆଣିଦେବି। ପିନ୍ଧିବୁ ମନ ଦୁଃଖ କରନି।
ଅ ହଁ, ରଜରେ କଣ ଆଉ ତିନିଟା ରଜ ବୋଲି କଣ ତିନିଟା ଡ୍ରେସ ହବ ବୋଲି ମାନେଅଛି।
ନୂଆଟେ ହଉଛି ସେଇଟା ବଡ କଥା।
ହୁଁ ହୁଁ, ଆଚ୍ଛା ଝିଅ ଆଉ କଣ କରିବି ଉଁ ଗୋଟେ ମନେ ପଡିଗଲା ଆଉ ଗୋଟେ କାମ ମୋର ମନେ ପଡିଗଲା କରିବି, ତ ରଖିବା ଆଉ କେତେବେଳେ ଟିକେ ସୁବିଧା ହେଲେ କଥା ହବା ଆଉ, ହଉ ହଉ। ଉଁ